ହଁ।
ହ୍ୟାଲୋ।
ହ୍ୟାଲୋ।
ହୁଁ।
ହ୍ୟାଲୋ କଣ କରୁଛ?
କଣ କରିବି ବସିଛି ତମେ?
ମୁଁ ବି ବସିଛି ଆଉ ଖାଇବା ପିଇବା?
ଖାଇବା ସରଲାଣିି।
ହୁଁ ହୁଁ ହୁଁ।
ତମର? କଣ ଖାଇବି ଭାତ ଆଉ ସେତେବେଳର ର ଥିଲା ତରକାରୀ ସେଟା ଖାଇଛି ଆଉ।
ହୁଁ ହୁଁ ହୁଁ।
ତମେ କଣ ଖାଇଛ?
ମୋର ଏପଟେ ଚାଲିଛି ରୋଷେଇ ସରେ ନିତା ଭାତ, ଡାଲି ଆଉ ସେ କଣ ଯେ? ସେ ପୋଟଳ ଆଳୁ ନାହିଁକି ପୋଟଳ ଆଳୁ ତରକାରୀ କରାହେଉଛି।
ହୁ ହୁ।
ତମର କୋଉ ତରକାରୀ ହେଇଥିଲା କି?
ସକାଳେ ତ ହେଇଥିଲା ଭାତ ଆଉ ଶାଗ ନା କଣ ହେଇଥିଲା? ତାପରେ ଭୋଜି ଗୋଟେ ଥିଲା ଭାତ ଚିକେନ ଡାଲି ତରକାରୀ ଏମତି କଣ ସବୁ ହେଇଥିଲା।
ହୁଁ ହୁଁ ହୁଁ। ଆଉ ତମ ପା ଚିକେନ୍ ଖାଉନ?
ହଁ ମୁଁ ଚିକେନ ତ ଖାଉନି ଆଲର୍ଜି ମତେ ହଉଛି ମୁଁ ଭାତ ତରକାରୀ ଖାଇଲି ଆଉ।
ଓହୋ ହୋ କେବେଠୁ ଖାଉନ କି ତାହେଲେ ଚିକେନ ତମେ?
ଏଇ ହଁ। ଜୁଲାଇ ଅଗଷ୍ଟ ହେଇଗଲେ ତ। ର ହେଇଯିବ ଖାଉନି ଜମା ମାନେ ଛାଡି ଦେଇ ଚିକେନ ଆଉ ଖାଇବିନି।
ହୁଁ ଆଉ ଖାଇବନି ଜମା କେବେ ବି?
ନା ଆଉ ଇଚ୍ଛା ହଉନି ଖାଇବା ପାଇଁ ମଝିରେ ଗୋଟେ ଘର ସେ ଖାଲି ଗୋଟେ। କଲିଜା ପି ପିସ୍ ଟ କି ଟିକେ ଜ ଖାଲି ଖାଇ ଦେଇଥିଲେ ଯେ ମତେ ସେଇଟା ବି ଗୋଟେ ମାନେ ଭଲ ଲାଗିଲାନି କେମତି ଗୋଟେ ଲାଗିଲା। ହୁଁ କାହିଁ ଖାଇଲେ କାହିଁ ଖାଇଲେ ବୋଲି ଭାବିଲି।
ସ୍କିନ୍ ଆଲର୍ଜି ହଉଛି ତମକୁ?
ହଁ ହଁ ଆଲର୍ଜି ହଉଛି ବୋଲି ସେମାନେ ମନା କରିଦେଇଛନ୍ତି ଆଉ ଏ। ଆଉ ଅଣ୍ଡା ବି ଖାଇବା ପାଇଁ ମନା କରିଦଥିଲେ କିନ୍ତୁ ଅ ଅ ଅଣ୍ଡା ତାପରେ ଭେଣ୍ଡି ଆଉ ବାଇଗ ଣ ଯାହା ଖାଇବାକୁ ମନା କରିଦେଇଥିଲେ କିନ୍ତୁ ସେ ସେ ଯାହା ଖାଉଛି କିନ୍ତୁ କିଛି ହଉନି ହେଲା ଆଉ ଅଣ୍ଡା ବି ଖାଇ ଦଉଛୁ ଅଣ୍ଡା ଖାଇଲେ ବି ମାନେ ଏତେ କିଛି ଏଥର ତ କାଇହିଁ ହେଇନି ନହେଲେ ତ କଲା ସେଇ ଟାଇମ ରେ ହେଇଥିଲା ମୋର ସେ ମତେ ଚିକେନ ଆଉ ଇଛା ହଉନାହିଁ ଖାଇବା ପାଇଁ ହୁଁ ଅଣ୍ଡା ଟା ଖାଉଛି ଆଉ ସବୁ ଖାଉଛି ଖାଲି
ଅଣ୍ଡା ଖାଅ ନହେଲେ ପ୍ରୋଟିନ ଟାକୁ ଆଳୁ ମିଳିବ ହୁ। ଅଣ୍ଡା ମାଛ ଏଇରା କ ଟିକେ ଟିକେ ଖାଅ।
ହୁଁ।
ଚିକେନ୍ ନ ଖାଇଲେ ବି
ହୁଁ।
ତାହେଲେ ପୁରା ପୁରୀ ଛାଡ଼ିବ ତମେ ନାଇଁ ଏଇଟା?
ହଁ ହଁ ମୁଁ ଆଉ ଚିକେନ ଆଉ ଖାଇବିନି।
ହୁଁ ହଁ ଅଣ୍ଡା ମାଛ ଏ ଯାକ ଖାଅ ସେଇଠି ତ ମିଳିଯିବ ଆଉ। ପ୍ରୋଟିନ୍ ଯାକ ତମକୁ ଡାଲି ଜାତୀୟ ଟିକେ
ହଁ ହଁ ହଁ ହଁ।
ହଁ ହଁ ହଁ, ମାଛ ବି ତାହେଲେ ତମେ ଖାଉନ କି?
ନାଇଁ ନାଇଁ ମାଛ ବି ଖାଉନି ପରା।
ହୁଁ। ଓହୋ ମାନେ ଦିଟା ଯାକ ଛାଡି ଦେଇଛ?
ମାଛ ଖାଉଚି ମାଛ ମତେ ଟିକେ ପସନ୍ଦ ନାହିଁ। ମାନେ ଉଁ ତାର ସେ ଯୋଉଁ ମାନେ, ଡାଇଜେଷ୍ଟ ହେଇପାରୁନି ନା ନାଇଁ ହଁ ଡାଇଜେସନ ହଉନି ସେଟା ସେଥି ପାଇଁ ମତେ ଟିକେ ମାଛ ଟା ଭଲ ଲାଗୁନି ଆଉ। ଏମିତି ଆ
ହୁଁ ବେଶୀ ଖାଅନି।
ସେ ବଡ ମାଛ ତ ମତେ ଟୋଟାଲି ପସନ୍ଦ ନାଇ। ମତେ ଖାଲି ସେ ଛୋଟ ଛୋଟ ମାଛର ଝୋଳ ଟିକେ ଭଲ ଲାଗେସିନା ଏ ବଡ ମାଛର ମତେ ଭଲ ଲାଗୁନି କଣ ପାଇଁ ଯେ। ଆଗରେ ବୋହୁତ୍ ଭଲ ଲାଗୁ ଥିଲା ଖାଇବା ପାଇଁ ହେଲା। କିନ୍ତୁ ଏବେ ଆଉ ଜମା ମତେ ଭଲ ଲାଗୁନି। ମାନେ
ଏବେ ସତରେ ଏବେ ଗୋଟେ ନା ଟେଷ୍ଟ ଗୋଟେ ବି ଲାଗୁନି କେମିତି ଗୋଟେ ଲାଗୁଚି ନାଇଁ କି। କି ମାନେ କେମିତି ଆ ମେଡ଼ିସିନ୍ ଦେଲା ଟାଇପ୍ ର କି କଣ ଗୋଟେ ଟିକେ ଅଲଗା ପ୍ରକାର ହିଁ ଲାଗୁଚି।
ତାଠୁ ବେଟର ମତେ ସେ ଶାଗ ଭଜା ନହେଲେ ତ ଆଳୁ ଚ
ଆଳୁ ଭର୍ତା ଏ, ଖାଇବ ଟିକେ ସେ ଯୋଉ ସବୁ ଯାଗ ଯଉ ମିକ୍ସ କରିକି ବନା ହେଉଛି କଣ କି ସେଟା ସବୁ ଜା ପନିପରିବା ଯୋଉଁ ହଁ ସନ୍ତୁଳା, ହୁଁ। ସେଇଆ ସନ୍ତୁଳା ଖାଅ ଆହୁରି ଖରାଦିନେ ପଛେ ଟିକେ ଭଲ।
ଆଉ କଣ ପେଟ ବି ଠିକ୍ ରହିବ।
ହୁଁ ହୁଁ। ସବୁପ୍ରକାର ପନିପରିବାର ଭିଟାମିନ୍ ବି ପାଇବ। ପଖାଳ ସହିତ ଖାଇପାରିବ ଆରାମସେ ତମେ। ରୁଟି ସହିତ ବି ଖାଇ ପାରିବ।
ହୁଁ ହୁଁ।
ସବୁ ପ୍ରକାର ତ ଖାଇବ ଟିକେ ଟିକେ ଆଉ।
ହଁ। ସନ୍ତୁଳା ଟା ଗୋଟେ ଭଲ ଜିନିଷ।
ହଁ ହଁ ହଁ ଠିକ୍। ତମର ବନେଇ ଖାଉଛ?
ଆମେ ଯେତେବେଳେ ଘରେ ସମସ୍ତେ ଯେତେବେଳେ ରହୁଥିଲୁ ସେତେବେଳେ ସବୁବେଳେ ସନ୍ତୁଳ ବନା ହଉଥିଲା ଏବେ ଆମର କିଏ ଖାଉଚି କିଏ ଖାଉନି। ଆଉ ଏବେ ମାନେ ଅ ମତେ ତ ଭଲ ଲାଗୁଛି। ଆଉ ସବୁ ପରିଆ ବି ଆଭେଲେବୁଲ୍ ଥିବା ଦରକାର ନା। ମେନ୍ ତ ଭଣ୍ଡା।
ଏଲେ ସେ ଭଣ୍ଡା ଯୋଉ ଭଣ୍ଡା ପକା ହଉଚି ନା ସେଠି ହଁ ଭଣ୍ଡା ଆଳୁ
ହୁଁ ବାଇଗଣ ତମେ ଯାହା ପକେଇପାରି, ତମେ ଯାହା ବି ଦେଇପାରିବ। ହୁଁ ହୁଁ।
ହୁଁ ହୁଁ। ହଁ ଭଣ୍ଡା ଆଳୁ ଥିଲେ ବି ହେଇଯିବ ଯେ, ସେଇଟା ତ ମେନ୍ ରହୁଛି ସେଇଥିରେ।
ହୁଁ ହୁଁ ହୁଁ, ଠିକ୍ ଠିକ୍।
ଉଁ କେମିତି ସେଟା ସବୁ ସିଝା ସି ଜି କରିକି ସିଧା ଫୁଟଣ ନାଇଁ କିି ତେଲରେ ନା ଆଗରୁ କଲେ ବି ଚଳୁଚି।
ନାଇଁ ଫାଷ୍ଟ ତାକୁ ତ ତମେ ସିଝେଇ ଦବ ହେଲା ସବୁ ଦେଇକି ନା ସିଝେଇ ଦେ ଆସିଲା ପରେ ତାକୁ ତମେ ପରେ ଫୁଟଣ କରଦବ।
ଓ ହୋ। ମାନେ ପୁରା ଉଁ ସବୁ ପକେଇକି ମାନେ ଜିରା ଲଙ୍କା
ହଁ ହଁ ସୁ ଶୁଖ୍ ଖିଲା ଲଙ୍କା ଗୋଟେ କଞ୍ଚା ଲଙ୍ଗା ଗୋଟେ ଜିରା ସୋରିଷ ଟିକେ ପିଆଜ ଟିକେ ଅଧିକ ଆଉ ସେ ବୃଷଙ୍ଗ ପତ୍ର ଯଦି ପକେଇବ ବଲେ ପକେଇବ।
ହଁ ବୃଷଙ୍ଗ ପତ୍ର ତ ବଢ଼ିଆ ଲାଗୁଚି।
ଆଉ ଗୋଟେ ସେ ଯୋଉ କଁ କହୁଛନ୍ତି।
ଆଉ ସେ ଯୋଉ ଡାଲିରେ ଯୋଉ ଫୁଟଣ କରା ହୋଉନି କି ଯୋଉ ସବୁ ମିଶିମିଶା କିିନା ଥାଉଛି ପଞ୍ଚ ଫୁଟଣ ଯୋଉ ମିଶିକି ଥାଉଛି ସବୁ ଯାକ।
ନାଇଁ ସେଟା ଭଲ ଲାଗିବନି। ସେ ଯୋଉ କଣ କହୁଥିନି ତ ଯୋଉ ଅଦା ଅଦା ଅଦା ଟିକେ ଦେବୁ ହୁଁ।
ଭଲ ଲାଗିବ ନାଇଁ ଅଲଗା ପ୍ରକାର ଗୋଟେ ତାର ଟେଷ୍ଟ ଆଉ ସ୍ମେଲ୍ ଗୋଟେ ଆସିବ।
ତାର ଟେଷ୍ଟ ସ୍ମେଲେ ଆସିବ ଯେ ସେଟା ପଞ୍ଚଫୁଟଣ ଟା କେବଳ ଡାଲି ପାଇଁ ତରକାରୀ ପାଇଁ ନାହିଁ।
ଓ ହୋ ମାନେ ତାର ସ୍ମେଲ ଟା ମାରିଦବ କହୁଛ?
ହୁଁ ହୁଁ ହୁଁ
ଓ ହୋ ହ ମୁଁ ତ କେବେ ବନେଇନି ଯେ ମୁଁ ଖାଇଚି ହୁଁ ଭଲ ଲାଗେ କିନ୍ତୁ ମୁଁ ନିଜେ କେବେ ବନେଇନି।
ହୁଁ ହୁଁ
ବନେଇବା ତାହେଲେ ଗୋଟେ ଥର। ଦେଖିବା କେମିତି ଲାଗୁଚି। ହୁଁ ଦେହ ବି ଭଲ ରହିବ ଖାଇଲେ।
ହୁଁ
ଆଉ ତମେ କରିଥିଲ ଆଜି ରୋଷେଇ ନା କିଏ କରିଥିଲା।
ସଖାଳେ ତ ମୁଁ ହିଁ କରୁଥିଲି ଆଉ ଦିନ ବେଳେ ତ ଯାଇକି ସେଠି ଖାଇଦେଲୁ ‌। ଆଉ ସେଠୁ ଆଣିଥିଲୁ।
କି ଭୋଜିିକି ମାନେ କୋ କଣ ଭୋଜି ଦେଉଥିଲେ ବାହାଘର ନା କଣ?
ହଁ ସେ ବାହାଘର ସେ ଆଗୁରୁ ନାନା ପ୍ରାୟ ବାହାଘର ସରିଲାଣି ମାନେ ସେ ପଳେଇଛି ସାଡେ ତାର ପିଲା ଦିଟା ଅଛି। ଏମତି ଜଷ୍ଟ ଖାଲି ଗୋଟେ ଭୋଜିଟେ ହୋଉଥିଲା ଆଉ ସେ ହଁ।
ଦିଆ ହବ କହିକି ତାହେଲେ ଗୋଟେ ଭୋଜିଟେ ଦଉଥିଲେ?
ହଁ ଆଜି ଏପଟ ଭୋଜି କାଲି ତାଙ୍କର ସେପଟ ଆଉ।
ଓ ହୋ ମାନେ ଗୋଟେ ଗାଁ ର କି ତମର?
ନା ନା ନା ତାଙ୍କର ସେ ଟିକା ବାଲି ଗୋଟେ କୁଆଡେ ଟିକେ ଦୂର ହବ।
ଓ ହୋ ହୋ। ଓ ହୋ ମାନେ ଆଗରୁ ହେଇନଥିଲା ବୋଲି ଏବେ ଏଇଟା ଭୋଜିଟା ଦିଆ ହୋଉଛି?
ଅ ହଁ।
ଓ ହୋ ହୋ। ହଁ ଭଲ। ତାହେଲେ ତ ଦିନ ବେଳା ରୋଷେଇ ହେଇନଥିବ?
ହୁଁ ହୁଁ ହୁଁ
ଏବେ କିଏ କିଏ ଅଛନ୍ତି ଘରେ ତମ ଭାଇ ଭଉଣୀ ସବୁ ଅଛନ୍ତି?
ମୁଁ ତ ଗାଁ ଆସିଛି ସେମାନେ ସବୁ ସେ ଟାଉନରେ ଅଛନ୍ତି।
ହଁ ମୁଁ ତାକୁ ଦେଖିଲି ତ ସେ ସାନଟାକୁ।
ହୁଁ ହୁଁ।
ହୁଁ ଦେଖିଲେ ଯେ ଯାଉଥିଲା ସାଇକେଲରେ ନା ନା ନା ସିଏ ମାନେ। ଓଦର ସାଇଟରେ ଯାଉଥିଲା ଯେ ଦିଟା ହେଇନି କି ସେ ସେପଟେ ଯାଉଥିଲା। ସାଇକେଲରେ ମୁଁ ଏପଟୁ ଚାଲି ଚାଲି ଆସୁଥିଲି।
ଉଁ ଉଁ ହୁଁ।
କୁଆଡେ ଗୋଟେ ଯାଉଥିଲା ବୋଧେ ଆଉ ସେଟା ମୁଁ ଦେଖିଲି ମୁଁ ଭାବିଲି। ତମେ ବି ମାନେ ଆସିଯାଇଥିବ ବୋଲିକିନା
ନାଇଁ ନାଇଁ ମୁଁ ଆସିଛିି।
ଓହୋ ତା, ପରେ ତମେ ସିନା କହିଲ ଆସନି। ହୁଁ, ହୁଁ, ହୁଁ।
ଆମେ ପୁରା ଗଲୁ ମାନେ ଖାଇବା ପାଇଁ କେତେବେଳେ କହିଲ। ଚାରିଟା ଚାରିଟା ଚାରିଟା ଅଧା ଆଡୁ ଗଲୁ ହେଲା ତାପରେ ଖାଇ ଆସିଲୁ ସେଠୁ। ତାପରେ ଆସିଲା ପରେ ଆଉ ବସ୍ ନାହିଁ ବସ୍ ଅଛେ ଛଅଟାରେ ଅଛେ। ଛଅଟ ରୁ ସେଟା ଆଠଟା ତ ଦେଖ ଛଟା ବେଳକୁ ଯଦି
ଗସ୍
ହଁ ଏଠୁ ଦେଖ ଯୋଉଟା ଚାରିଟରେ ଅଛି ସେଟା ଛଟାରେ ବହଞ୍ଚୁଛି ନାଁ ସେଠି। ଆହୁରି ଯୋଉଟା ଛଅଟା ର ଗୋଟେ ଯାଉଛି ବସ୍, ସେଇ ବସଟା ସେଠି ଆଠ ଆଠଟାରେ ନା କଣ ପହଞ୍ଚୁଛି ଏତେ ଲେଟ୍ ହବ ଆଉ ଏପଟେ ମାନେ ଗାଁ ସେଇଥରେ ଆଉ କିଏ ଏତେ ଯାଉଛନ୍ତି କହିଲ ମାନେ ଏତେ ଦୂର। ଏତେ ଦୂର ତ ନା ରାତିରେ ଆଉ କେହି ଯିବ କହ।
ହଁ, ଏତେ ରାତିରେ ଆଉ ଗାଁ ଲୋକ ଆସିବେନି। ସେମାନେ ଯାହା କାମ ତାଙ୍କର ଦିନ ବଳା ହେଗା।
ହଁ ସେଥିାଆ ମତେ ଡର ଲାଗିଲା କାଳ ଉଁ ରାତି ଏକ୍ ପାଇଁ ବେକାର ହଇରାଣିକି ଯିବି, ସେଥିପାଇ ମୁଁ ଗଲି ନହେଲେ ଯାଇଥାନ୍ତି ଆଜି ସନ୍ଧ୍ୟାବେଳେ।
ହୁଁ ହୁଁ ହୁଁ ହଁ ସେ ଚାରିଟା ବେଳକୁ ପଳେଇ ଆଇଲେ ଠିକ। ନହେଲେ ତୁମେ ସକାଳୁ ପଳେଇ ଆସିବ, ସକାଳୁ ବି ତ ଥିବ ନା ତୁମର।
ହୁଁ ହୁଁ ସକାଳ ଅଛି। ସକାଳେ ଶଲାବେଳେ ମତେ ବାନ୍ତି ହଉଛି ଭଲ ଲାଗୁନି ସକାଳେ।
ହଁ -ବୋଇଲେ କଣ ପାଇଁ ଖରା ବି ହଉଛି କି ନାଇଁ। ହଁ -ସକାଳୁ ଗୋଟେ ଭଲ ଲାଗେନି ମାନେ ଖାଲି ପେଟରେ ଥିବ ଗୋଟେ ମାନ୍ଦା ମାନ୍ଦା ଲାଗେ ଟିକେ।
ହଁ ସବୁଠୁ ଭଲ ତ ହଉଛି ସନ୍ଧ୍ୟା ବେଳକୁ ଯିବ ନହେଲେ ରାତିରେ ଯିବ।
ହୁଁ ମତେ ତ ରାତିରେ ହିଁ ଭଲ ଲାଗେ, ରାତିରେ ତମେ ଆରାମସେ ଥଣ୍ଡା ଥଣ୍ଡା ବି ଲାଗୁଥିବ ଆରାମସେ ତମେ ବସ ରେ ଗଲେ ବି କିଛି ଲାଗିବନି ଆରାମସେ ତ ଶୋଇକି ତ ଯିବଆଉ, ସକାଳ ବେଳକୁ ପହଞ୍ଚି ଯାଇଥିବ।
ମାନେ ଲାଗିବନି ତମେ କୁଆଡେ ଗଲାପ ରିଆ ନା ନାଇଁ।
ହୁଁ, କୁଆଡେ ଗଲା ପରିକା ଆଉ ଶୋଇ ପଡିବ ନହେଲେ ଟିକେ ଯଦି ନିଦ ଭାଙ୍ଗିଯିବ କି କଣ ବୋଇଲେ ଟିକେ ଗୀତ ଫିତ କଣ ଶୁଣିଦବ।
ହୁଁ, ହୁଁ, ହୁଁ।
ଏମିତି କରି ତ ଯିବା କଥା ଆଉ।
ହୁଁ।
ରାତିରେ ଗଲେ କିଛି ଲାଗେନି ସକାଳେ ହେଲେ ମତେ ବି ପ୍ରୋବ୍ଲେମ୍। ସକାଳ ବେଳା ସେ ଖରା ବାଜୁଥିବ। ପୁଣି ତମେ ଖାଇ ଦେଇଥିବ।
ସେ ମାନେ ବାନ୍ତି ହଉଛି ବୋଇଲେ, ପେଟ ଫେଟ ସବୁ ଗ୍ୟାସ ହେଇକି ଥାଉଛି ନା ନାଇଁ? ଦେଖ ରାତିରେ କେତେ, ରାତିରେ ଆମେ ଖାଉଛେ, କେତେବେଳେ ନଅଟା ଦଶ ଟା, ହେଲା ତା ପର ଦିନ ସକା ସକାଳେ ନଅଟା ଦଶଟା, ଯାହାହେଲେ ବି ଗୋଟେ ବାର ଘଣ୍ଟା ଗ୍ୟାପ୍ ସାତଟା ଆଠ ଘଣ୍ଟା ଗ୍ୟାପ୍ ରହୁଛି ନା ନାଇଁ? ଏତେ ଘଣ୍ଟା ଯୋଉ ଗ୍ୟାପ୍ ରହୁଛି, ହେଲା ତାପରେ ପୁଣି ସେ ଠି ସେଠି ଯୋଉ ବୋଲି ମାନେ ପେଟ ପୁରା ଗ୍ୟାସ ହେଇକି ଥାଉଛି। ବାନ୍ତି ହେଇଯାଉଛି ଆଉ। ଆଉ ବସ ରେ ଗଲେ ବି, ମତେ ଲାଗୁଛି ବସରେ ଗଦବ ତମେ ଯଦି କଣ ଖାଇଦେଇକି ଯାଇଥିବ ବାନ୍ତି ମାନେ ଇଞ୍ଜିନ ଫିଂଜିନ ସବୁ ଗରମ ହେଇ ଥାଉଛି ନା ନାଇଁ? ସ୍ମେଲ ଇଞ୍ଜିିନ ଖିଞନ ସବୁ ଗରମ ହେଇକିଥାଉଛି। ହେଲା। ସେଠୁ ପେଟ ଫେଟ ପୁରା ଖରାପ ହେଇକି, ମାନେ ଗ୍ୟାସ ହେଇକି ବାନ୍ତି ହଉଛି।
ହଁ, ଠିକ ଠିକ୍।
ଆମର ତ ସେ ଅଟୋରେ ଗଲେ ବାନ୍ତି ହୁଏ।
ଓହୋ ହୋ।
ସକାଳେ, ସକାଳେ ଅଟୋରେ ଗଲେ ବି ମୋର ବାନ୍ତି। ଜା ନା ବାନ୍ତି ଟା ଗୋଟେ।
ହଁ, ହଁ, ହଉ, ହଉ ଠିକ୍ ଅଛି ତାହେଲେ ଆଉ। ଯାଉଛି ଖାଇବି ମୁଁ। ହଁ, ଠିକ ଅଛି।
ହଉ, ହଉ।
ହଁ।